ହାଲୋ।
ହଁ ହାଲୋ।
ହଁ ମୋ ଭୟସ୍ ଆସିଚି?
ହଁ ଆସୁଚି ଭଏସ୍ ଆସୁଚି।
ହଁ ହଁ ହଁ ହଁ ମୋତେ ଭଏସ୍ ଆସିଚି। ଆଉ କଣ କରୁଚୁ ଏଇନା।
ନାଇଁ ଆମେ ଏବେ ଆମେ ଏବେ କିଛି ବିଷୟରେ ଜାଣିବାକୁ ପାଇ ଯୋଉ ଜାଣିଚନ୍ତି ଆପଣ ଆଜି ଏବେ ଗୋଟେ କେସ୍ ଭାଇରାଲ ହେଇଚି ମୂଷା ରୋଜଗାର କରୁଚନ୍ତିଜେ?
ମୂଷା ରୋଜଗାର କରୁଚନ୍ତି ମାନେ କୋଉଠି କଣ ବାହାରିଚି କେଷ୍ଟା ଏଇଟା।
ଏଇଏ ଆ ଆଠଟି ପସ୍ ନାଇଁ ନାଇଁ ଇଏ ଠିକ୍ କଥା ଆଠଟି ଆଠଟି ପୋଷା ମୂଷା ଯୋଉ ରମ୍ପଲ ରିଡ଼୍ ଗୁବର, ହଜ ଏମିତି କିଛି ମୂଷା ଅଛନ୍ତି ମୂଷା ମାନେ ରଙ୍ଗ ଭିତରେ ବୁଲାବୁଲି କରି ଯେଉଁ ଆର୍ଟ ତିଆରି କଲେ ହଁ ହଁ ସିଏ ସେ ଯୋଉ ତାଙ୍କ ହାତରେ ଯୋଉ କଲର ଲାଗି କି। ଗିନି ପିକ୍ସ ହଁ ଗିନି ପିକ୍ସ ଗୁଡା ଦେଖିେ ଆସ ଚର୍ଯ୍ୟ ହୋଇଯାଇଥିଲେ, ସେ ଏହି ପେଣ୍ଟିଙ୍ଗ ଗୁଡା ଅନଲାଇନରେ ବିକ୍ରି କରିବା ଆରମ୍ଭ କଲେ।
ଏ ନା ନା ଆଜ୍ଞା ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆଜ୍ଞା ହ୍ୟାଲୋ ଭାଇନା ଭାଇନା ଶୁଣନ୍ତୁ ହ୍ୟାଲୋ ହ୍ୟାଲୋ ଅପ୍ ଆପଣ ଶୁଣନ୍ତୁ। ଆପଣ ମୋଜା ଆଉ କୋଉଡାକ ସେଇଟା ହଉଛନ୍ତି ଜେନେଟିକଟିଶୁ ଗୋଟେ ପ୍ରକାର ଜାତି ଯୋଉମାନେ କି ବହୁତ ଚାଲକ ଥାନ୍ତି।
ଆଚ୍ଛା।
କେତି କରିନ୍ତି ଆପଣ ଗୋଟେ ଚାହିଁଲେ ଗୋଟେ ସିନେମା ମଧ୍ୟ ଦେଖିପାରିବେ ଯୋଉଟା କିି ଇଂଲିଶ ରେ ହିନ୍ଦୀରେ ମଧ୍ୟ ଉପଲବ୍ଧ ଅଛି ଯାହାକି ନାଁ ହଉଛି ଜି ଫୋର୍ସ ସେଥିରେ ସେମିତି ଚାରିଟା
ପାଣି ଭିତରେ ଏକୋଇଶ ଟା ଯୋଗ ମୁଦ୍ରା କରିଛନ୍ତି ଗୋଟେ ଲୋକ ଜି ଏକୋଇଶଟା ଲୋକ ମୁଦ୍ରକ ଅଛନ୍ତି ତ ଏବେ ଯୋଉ ଜହ
ନାଇଁ ନାଇଁ କାଲି ଯୋଗ ଦିବସ ଥିଲା ତେଣୁ ବିଭିନ୍ନ ପ୍ରକାର ଯୋଗ ସବୁ କରିଥିବେ ଲୋକମାନେ
ଆଜ୍ଞା ସୁବଲ୍ ର ଶହେ ଏକ ଦୁଇ ଶହେ ଏକ ହ୍ନା ଭାର ଭାରତର ଶହେ ଓ ଦୁଇଶହ ଭଳି ପୂର୍ଣ୍ଣସ ସଂଖ୍ୟାରୁ ଆସି ଏକ ଟଙ୍କା ମିଶାଇଶ୍
ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁଁ ଭାଇନା ଆପଣ ଏଇଗୁଡା କଥା ଏଇ ଏଇ ଭାବଳି କଥା ହେଲେ ଆପଣଙ୍କୁ କିଛି ଫାଇଦା ମିଳିବ ନାହିଁ ଆପଣ ପ୍ରଥମରୁ ଜାଣି ରଖନ୍ତୁ। ଭାଇନା ଆପଣ ଏମିତି କଥାବାର୍ତ୍ତା ହେଲେ କି
ଆପଣଙ୍କୁ ଆପଣଙ୍କୁ ରୋଷେଇ ଆସିଛି। ଆପଣଙ୍କର ଭଏସ୍ କଟ ହଉଛି ଆପଣ ଟିକେ ନେଟୱାର୍କ ଆସୁନି ଆପଣଙ୍କୁ
ନାଇଁ ନାଇଁ ମତେ ତ ଠିକ ଶୁଭା ଯାଉଛି।
ଆଜ୍ଞା ତାଲେ ଠିକ ଅଛି ନାଇଁ ଆମକୁ କିଛି ହଁ ଏବେ ଆମକୁ ଠିକଠାକ୍ ଶୁଭିଲା ହଁ ଏବେ ଠିକ ସାଉଣ୍ଡ ସୁଣାଗଲା ହଁ ଭାଇନା ଆମ ଦେଖିବା ଏବେ ସବୁ ଜାଣିବା
ଆଉ କଣ ଖାଇଥିଲ, କଣ ଖାଇଥିଲ, କଣ ଖାଇଥିଲ?
ଆମେ ଖାଇଥିଲୁ ଭାତ, ଡାଲି, କୋବି ଭଜା। ଟମାଟ ସାଲେଟ୍
ଓ କଣ କେନ୍ଦୁ ଭଜା ଗୋଟେ କଣ ଅଛି କି ଜିନିଷ ଏମିତି କେନ୍ଦୁ ଭଜା କଣ କହିଲେ।
କେନ୍ଦୁ ଭଜା ନାଇ ନାଇଁ କୋବି ଭଜା କୋବି
ଓହୋ କୋବି କହିଲେ କୋବି। ଆଉ ପରିବାପତ୍ର କୋଉଠୁ ଆଣିଛନ୍ତି ଆପଣ ବ୍ରହ୍ମେଶ୍ଵର ହାଟରୁ। ନା ଅନଲାଇନ ଅର୍ଡର ହଉଛି ଆପଣଙ୍କର।
ନାଇଁ ନାଇଁ ହାଟରୁ ଆଣିଛୁ ହାଟରୁ ଆଣିଛୁ ଅନଲାଇନ ଆମେ ଅର୍ଡର କରୁନୁ ଇ ଜାଣିଲେ ଆପଣ ଜାଣିଥିବେ ମେସିନ୍ ଭଲ ଆସେନି ହଁ।
ହଁ ହ ନାଇଁ ଆମେ ସେମିତି କଣ ଭାତ, ଡାଲି
ଟିମ୍
ଅଲରା ଭଜା ଟିକେ ନେବୁ ଆଉ ଡାଲି ନୂ ଡାଲମା ସରି ଆଜି ସୋମବାର ନା ଡାଲମାଟିକ ହବ ଆଉ।
ହଁ ହଁ ସୋମବାର ଭଲବାର ଜେହେତୁ ହଁ। ସେଇ କଥା ଅତି ସୁନ୍ଦର ବଢିଆ କଥା। ହଁ ଆଉ ଯୋଉ ଆପଣ ଯୋଉ ଆମର ଇ ପାଇଁ କେମିଷ୍ଟି ପ୍ରାକ୍ଟିକାଲ ପାଇଁ ଖାତା କିଣୁ ଦେଇଛନ୍ତି?
ଖାତା କଣ କିଣାହବ ଖାତା ବୁ ଗୋଟେ କିଣିବା ଜିନିଷ ରଫ୍ ଖାତା ଅଛି। ନହେଲେ ପୂର୍ବ ଯୋଉ ହେଇଥିଲା ପରୀକ୍ଷା ସେଥିରେ ପେପର ବହୁତ ବଳିଥିଲା ସେଇଆକୁ ଆମେ ଲଖ ଶଖିଦବା ଆଉ କଣ। କଣ କିଛି କହିଛନ୍ତି କରିବାକୁ ନା କଣ?
ନାଇଁ ନାଇଁ କିଛି କହିନାହାନ୍ତି ନାଇଁ ମୁଁ ପଚାରୁଥିଲି ଆପଣ ଆପଣ କୋଟୁ କିଛି ପ୍ରୟାସ କରୁଛନ୍ତି କିାନ ସେମିତି ଖାତା ବହି କୋଉଠି ଯଦି ଭଲ ଖା ମିଳିବ ଭଲ ଦାମ ତ ଆ ମୁଁ ଜଣେଇଦେବି କାହିଁକି ନା ନାଇଁ ଆମେ ପ୍ରୟାସ କରୁନି କି ଆଗକୁ ବି କରିବାକୁ ବି ନାଇ ଆଗକୁ ବି କରିବୁନୁ ପ୍ରୟାସ ଆମେ ଭାବୁଛୁ ସେୟା। କାରଣ ବହି ଗୁଡା ଆଜ୍ଞା ବିନା ବହିରେ ପଶି ଦେବ। ହଉଛୁ ଆମ ପାଖରେ ଆମ ପାଖରେ ଆଜ୍ଞା ଆଜ୍ଞା ଆମ ପାଖରେ ପୁରୁଣା ପୁସ୍ତକ ବହୁତ ସାରା ଅଛି। ତ ପୁରୁଣା ପୁସ୍ତକ
ଓ ପୁସ୍ତକ କୋଉଠୁ ଆଣିଥିଲେ ଆପଣ ବହି ଗୁଡା?
ହଁ ଆମେ ପୁରୁଣା ତ ପଦ୍ମାଳୟ ରୂ ଆଣିଥିଲୁ ପଦ୍ମାଳୟ ବୁଝିଲେ? ସେ ଯୋଉ ସିଏ ପାଖାପାଖିକି ସିଏ ଦୁଇ ହଜାର ଏଗାର ମସିହାରୁ ଚାଲି ଆସୁଛି ସେ ପୁସ୍ତକ ବହି। ପାଖାପାଖି ଆମକୁ ଦଶ ଷୋହଳ ବର୍ଷ ପୁରୁଣା ହବ।
ଏତେ ପୁରୁଣା ବହି ସେଥିରେ ତ ପାଠ ଅଛି ନା ନହିଁ ନା ଅଧିକ ପାଠ ରହିଯାଇଛି ସେଥିରେ। ଆପଣ ତ ଭଲ ସାହାଯ୍ୟ୍ୟ ହେଉୁଥିବ?
ଆଜ୍ଞା ସେଥିରେ ବହୁତ ପୁରୁଣା ଏ ପାଠକୁ ମାନେ ସେଥିରେ ମାନେ ବହୁତ ସାରା ଫସିଲିଟି ଅଛି ସେଥିରେ ପଢିବା ପାଇଁ।
ଫ୍ୟାସିଲିଟିସ୍
ଆପଣ ହୁଁ ହୁଁ ଆପଣଙ୍କର କୋଉ ଇଏ ଟା ଚାଲିଛି ଏବେ ପଢା ହଉଚି? ତ ଆମର ତ ଏବେ ରାସାୟନିକ ବିଜ୍ଞାନ ପଢାଉଛି ଆମର।
ସୈନିକ ବିଜ୍ଞାନ ପଦାଥ ବିଜ୍ଞାନ ପଢ଼ା ହେବ ଆଉ କିଛି ଦିନ ଭିତରେ।
ଆଚ୍ଛା ଆମର ଏବେ ଗଣିତ ପଢା ହଉଚି। ଗଣିତ ଆପଣ ଏ ଯୋଉ ପଣି ଖିଆ ଆପଣଙ୍କୁ ତ ଭଲ ଆସୁଥିବ?
ବୁଝିବାକୁ ଯାଇଥିଲୁ ଗଣିତ ପଢାକୁ କେବେଠୁ କଣ ହବ ଆମକୁ ମ୍ୟାମ୍ ଟିକେ ଫୁଲେଇ ହେଇକି କହିଲେ କଣ ଟିକେ ବୁଝା ପଇଲାନି ଆଉ ଛାଡ।
ଆଚ୍ଛା ଆଚ୍ଛା ନାଇଁ ଆମକୁ ଗଣିତ ଆମର ଗଣିତ ଗୁରୁମା ବହୁତ ଭଲ ଗୁରୁମା ବହୁତ ଭଲସେ ଆମ ସହ କଥା ହୁଅନ୍ତି। ଆମକୁ ବହୁତ ଭଲ ସମ୍ମାନ ମଧ୍ୟ କରନ୍ତି ଆମେ ମଧ୍ୟ ଗୁରୁମାଙ୍କୁ ବହୁତ ଭଲ ସମ୍ମାନ ମଧ୍ୟ
ହଁ ଆମର ସାର୍ ଥିଲେ ଆମର ଗଣିତ ସାର୍ ଥିଲେ। ସିଏ ବହୁତ ବଡ ପଢନ୍ତି ସିଏ ଖାସ କରି ଖାଲି ଆମକୁ ପଢେଇିବା ପାଇଁ ଆସିଥିଲେ। ସେି ବି ଜେ ଏମ ରେ ପଢନ୍ତି ଖାସ୍ କରି ଆମକୁ ପଢେଇିବା ପାଇଁ ଖ ହେଲେ ଆସୁଥିଲେ।
ଆଚ୍ଛା ଆଚ୍ଛା ଅତି ସୁନ୍ଦର ବଢିଆ କଥା। ଆପଣଙ୍କ ଆଉ ଆପଣ ଆପଣ କେବେ ଯାଇଛନ୍ତି ଶ୍ରୀ ନନ୍ଦନକାନନ କେବେ ଯାଇଛନ୍ତି?
ହଁ ନନ୍ଦନକାନ ବହୁତ ଥର ଯାଇଛି। ଆପଣଙ୍କ ସହିତ ଥରେ ଯାଇଥିଲି ବୋଧେ ମୁଁ? ଆପଣ ଓମ୍ ଆଉ ଗୋଟେ ଅନ୍ଧ ପିଲା ଗୋଟେ ଥିଲା। ଅନ୍ଧ ପିଲା ରାଜା ବୋଲି ଗୋଟେ ପିଲାଟେ ଥିଲା ସିଏ ଅହ ଅନ୍ଧର।
ଜଣକର ଗୋଡ ଖରାପ ଥିଲା ଜଣେ ଅନ୍ଧ। ଥିଲେ ହଁ ଆମେ ଦି ଜଣ ହୁଁ ଥିଲୁ ହଁ। ଆଉ ଜଣେ ଗୋରା ପିଲା ଗୋଟେ ଯାଇଛି ଆମ ସହ।
ହଁ ହଁ ଗୋରା ପିଲା ଯିଏକିି ଆପଣ ଥିଲେ।
ଆ ଗୋରା ପିଲା ନାଇଁ ଆମେ ଗୋରା ପିଲା ଅମିତ କଥା କହୁଚୁ।
ଓହୋ ହୋ ଓହୋ ଅମିତ ଭାଇ ନା ହଁ ଥିଲେ ଜାଣେ ହଁ ହଁ ହଁ।
ସିଏ ସିଏ ଟିକେ ଆମଠୁ ଭଲ ଗୋରା। ହଁ ସେ ଟିକେ ସେ‌ ମା ତାଙ୍କ ର ମୁହଁର କେୟର ଟା ବହୁତ ଭଲ ଥାଏ। ବୋହୁତ ମୁହଁ ର ଭଲ କେଆର କରନ୍ତି।
ହଁ ହଁ ହଁ ଆଉ ଆମର ଯୋଉ ରା ଜବ୍ ହେଇ ଜଣେ ଯାଇଥିଲେ ଯେ କିି ଅନ୍ଧର ବଢିଆ ପ୍ରକଳ୍ପ ଆପଣେଇ ଥିଲେ। ଯେକିି ମୁଁ ତାଙ୍କୁ ଧର ଆଗ୍ ଆଜ୍ଞା ରାଜା ବେଲି ଗୋଟେ ପିଲା ଥିଲେ ଯିଏ କି ଅନ୍ଧର।
ଏ ହଁ ଅନ୍ଧର ଆପ ହଁ ଆପଣ ଅନ୍ଧର ସାହା ଭରସା ହେଇକି ଥିଲେ ହଁ।
ଧରିକି ବୁଲାଉଥିଲେ ଯିଏ କି ସେ ପିଲା ଏବେ ହଜି ଗଲେଣି କୁଆଡେ। ତାଙ୍କ ର ଚିହ୍ନବର୍ଣ ନାହିଁ ଆଉ କିଛି।
ସେବି ସେ ବର୍ତ୍ତମାନ ଓଡିଶା ବାହରେ ଅଛନ୍ତି।
ଓଡ଼ିଶା ବାହାରେ କୋଉଠି ଅଛନ୍ତି ଆପଣ କିଛି ଜାଣିଚନ୍ତି ତାକୁ।
ହଁ ଆମର ପୂର୍ବରୁ।
ହଁ। କୋଉ କାମ କରୁଚନ୍ତି କି ସେ ଭାଇ ନା।
ଓହୋ ଆଉ ଆମର ଓମ ଭାଇନା ଆପଣ କଣ କରୁଚନ୍ତି ଆମର।
କଁ କହିଲେ?